ହଁ କୁହନ୍ତୁ। ନା ଟପିକ୍ କୋଉଠି ଛାଡ଼ି ଥିଲେ ସେଇଠୁ।
ନା ସେଇ ସବୁ କଥା ତ ଚାଲିଥିବ ସେମିତି ଧୀରେ ଧୀରେ ବୟସ ବଢି ବା ଅ ଅନୁଷାରେ ଅଭିଜ୍ଞତା ଟିକେ ବଢି
ହଁ ହ ସେଇଟା ତ ଠିକ କଥା। ଆଉ ମାନେ ତମ ଯୋଉ ଲାଇଫ ଟା ଖରାପ ହେଇଚି ସେ କେମତି ମାନେ ରହିଚି ସେଗୁଡା କହିଲ ସବୁ ମାନେ ଖରାପ ଶିଖିବାକୁ ଗୋଟେ ଷ୍ଟେଜରେ ହେଇଥିବ ସେତେବେଳେ ବହୁତ ରାଗ ଚିଡୁଥିବ କିନ୍ତୁ ତା ପରେ ତା ଥିରୁ ଶିଖିଥିବୁ।
। ହୁଁ ବହୁତ କିଛି ତ ମାନେ ଜୀବନ ର କହିବାକୁ ଗଲେ ପ୍ରତି ମୁହୂର୍ତ୍ତରେ କିଛି ଖରାପ ହଉଛି ଆଉ ତାର ପର ମୁହୂର୍ତ୍ତରେ ପୁଣି କିଛି ଭଲ ହଉଛି। ଭଲ ଖରାପ ରହିଛି ହଁ ବେଳେ ବେଳେ ଯେତେବେଳେ କାମର ମାନେ ଚାପଟା ବେଶୀ ପଡ଼ିଯାଏ ସେ ସେତେବେଳେ ଟିକେ ବିରକ୍ତି କର ଲାଗେ ପରେ ସେ କାମ ଟା ସରିଗଲା ପରେ ଲାଗିକି ଏବେ ଯେମିତି ଜନଗଣନା କାମ ହେଲା।
ହଁ ହଁ ହଁ ସେଇ
କାମ ଟା ବହୁତ୍ ଅଧିକ ଥିଲା ସମସ୍ତଙ୍କୁ ମାନେ ସମସ୍ତ ତମକୁ ମିଳିଲା ଅ କଣ ନା ଘର ସଂଖ୍ୟା ଅନୁସାରେ ସମସ୍ତଙ୍କୁ ଦୁଇଶହ ତିନିଶହ ଘର ମିଳି ଥିଲା କରିବା ପାଇଁକା ଗଣନା କରିବା ପାଇଁ ତ ମତେ ମିଳିଥିଲା ସାତଶହ ସତୁରି ପାଖାପାଖି।
ହଁ।
ତ ସେତେବେଳେ ମୁଁ ପାରିଲିନି ଯେତେବେଳେ ଆମ ତହସିଲଦାରଙ୍କୁ ଯାଇ କହିଲି ବାରମ୍ବାର କହିଲି ମୁଁ ପାରିବିନି ସେଇଠି ଜଣେ ଲୋକ ଯଦି ତିନି ଘର ଗଣନା କରୁଛି ମୁଁ କାହିଁକି ସେଠି ସାତଶହ ଘର କରିବି ଗଣନା। ତ ସେ କହିଲେ କି ହଉ ଠିକ୍ ଅଛି ଆମେ ଚେଷ୍ଟା କରୁଛୁ ଏମିତି କହିଲେ ଲାଷ୍ଟ କୁ କଣ କହିଲେ ନା ଆମ ଗ୍ରୁପରେ ଆମର ମାନେ ପ୍ରତି ଉଁ ସୁପରଭାଇଜରଙ୍କ ଅଣ୍ଡର ରେ ଛଅ ଜଣ ଲେଖାଏଁ ଥିଲେ ସେମାନଙ୍କୁ ସବୁ କମ୍ କମ୍ ମିଳି ଥିଲା ଯେତେବେଳେ ତହସିଲଦାର ତାଙ୍କ ସାମ୍ନାରେ ପଚାରିଲେ ସମସ୍ତେ କହିଲେ ହଉ ଆମର ସରିଲେ ଆମେ ଟିକେ ସାହାଯ୍ୟ କରିଦବୁ।
ହୁଁ ହୁଁ।
କିନ୍ତୁ ତହସିଲଦାର ଗଲା ପରେ
ସମସ୍ତେ କହିଲେ ଆମେ ଚେଷ୍ଟା କରିବୁ ଆଗ ଆମର ସରୁ ନି କାମ ଟା ଜରୁରୀ ଏମିତି ସେତେବେଳେ କହିଲେ ମତେ ସେ ଜାଗା ଟା ସେଇ ଜିନିଷ ଟା ବହୁତ୍ ଖରାପ୍ ଲାଗିଲା।
ହଉ ହଉ।
କି ମାନେ ଅ ହଁ କ କଥା ଦେଇକି ତାଙ୍କ ଆଗରେ ତାପରେ ସେଠୁ ମୁଁ କହିଲି ମୁଁ ଲାଷ୍ଟ କୁ କହିଲି ମୁଁ କହିଲି ଆପଣ ମାନେ କେହି ମତେ ସାହାଯ୍ୟ ମୁଁ ନର୍ମାଲି କହିଲି ମୁଁ କହିଲି ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଏକୁଟିଆ ଚେଷ୍ଟା କରୁଛି। ଯୋଉଠି ନ ପାରିବି ଆପଣଙ୍କୁ ଜଣେଇବି ଏମିତି କହିଲେ କାହିଁକି ନା ଯେହେ ତ ସମସ୍ତେ ମୋ ଠାରୁ ବହୁତ୍ ସିନିୟର ସେମାନଙ୍କୁ ପାଖାପାଖି ହଁ ପଇଁଚାଳିଶି ହଁ। ପଇଁଚାଳିଶି ମୋର ବର୍ଷ ରୁ ଅଧିକ ହେଲାଣି
ହଁ।
ମୁଁ ଆଉ ବେଶୀ କିଛି ନ କହିକି ତାଙ୍କ ସହିତ କଥା ହେଇକି ଆସିଲି ତହସିଲଦାର ଆମର ଫୋନ କଲେ ସନ୍ଧ୍ୟାବେଳେ। କହିଲେ ଆଉ ମ୍ୟାଡାମ କଣ ହେଲା ମୁଁ ତ ପଳେଇ ଆସିଲି। ଆଉ କିଏ କ କଣ କିଏ କହିଲେ ମୁଁ ପୁରା ସିଧା ସ ସଳଖ ଉତ୍ତର ଦେଲି ମୁଁ କହିଲି ସାର୍ ଆପଣଙ୍କ ଆଗରେ ସମସ୍ତେ ହଁ କହିଲେ। କିନ୍ତୁ ଆପଣ ପଳେଇ ଆସିଲା ପରେ ଆଉ ବହୁତ୍ ଗୁଡ଼ାଏ ବାହାନା ଦେଖେଇଲେ ତ ମତେ ସେଠି ଭଲ ଲାଗ ଲାନି ତ ମୁଁ ସେମାନଙ୍କୁ କହିଲି କି ମୁଁ ମୋ ନିଜ କାମ ନିଜେ କରିପାରିବି। ମୁଁ ଆପଣ ତହସିଲଦାର କହିଲେ ଆପଣ କାହିଁକି ଏମିତି କହିଲେ? ଆପଣ କାହିଁ କହିଲେ ସେମାନେ କରିଦେଇଥାନ୍ତେ ହେଲ୍ପ ମୁ କହିଲି ସାର୍ ମୋର ଆତ୍ମସମାନ ବୋଲି କିଛି ଗୋଟେ ଅଛି। ମୁଁ ଯଦି ଦେଖୁଛି ଯେ ମତେ କଣ ମତେ ଗୋଟେ ଲୋକ ସାମ୍ନାରେ ମତେ ସାହାଯ୍ୟ କରିବା ପାଇଁ ଚାହୁଁନାହାନ୍ତି ମୁଁ ସେଠି କାହିଁକି ମୁଁ ଇଚ୍ଛା ପ୍ରକାଶ କରିବି କି ସେ ସେ ମୋତେ ସାହାଯ୍ୟ କରନ୍ତୁ । ମତେ ସେଟା ଗୋଟେ ଦୟା ଭଳି ମତେ ଅନ୍ୟ ଜ ତାଠାରୁ ଭଲ ମୁଁ ମୋର ଯେତିକି ପାରିବି ମୁଁ ସେତିକି ପର୍ଯ୍ୟନ୍ତ ଚେଷ୍ଟା କରିପାରିବି । ତ ଏମିତି ହେଇକି ଯାହା ହଉ ଠିକ ଠାକ ହେଇଗଲା । ଟିକେ ମତେ ବେଶୀ ପରିଶ୍ରମ କରିବାକୁ ପଡିଲା । ସମସ୍ତଙ୍କର
ଏଇଟା ଦିଟା ଫେଜ ହେଇଥିଲା ସେ ସେନସସ୍ ଟା ।
ନାଇଁ ଦିଟା ଫେଜ ରେ ହବ ଗୋଟେ ଫେଜ ସରିଛି କେବଳ ଘର ଗଣନା ଟା ସରିଛି ହଁ ହଁ ଫେବୃଆରୀ ଆଡକୁ ହବ ଦୁଇ ହଜାର ସତେଇଶ
ହଁ ଫେବୃୟାରୀ ଏପ୍ରିଲ ଚବି ଚଉଦ ନା କେତେ ସୁଦ୍ଧା ମେ କମ୍ପ୍ଲିଟ୍ ହେଇଯିବ ନା ।
ହଁ ସେମିତି ଅଛି ଆଉ ।
ତ ସେମାନେ ତ ମାନେ କଣ କଣ ଗାଇଡ କରନ୍ତି ମାନେ ତମେ ତ ପ୍ରପରଲି କରୁଛ ପୁରା ଇଏ?
ହଁ ପ୍ରପରଲି କିଛି ବି ଡାଟା ଗୋଟେ ଗୋଟେ ବି ଡାଟା ଏପଟ ସେପଟ ହ ହବନି ପୁରା ଠିକ ଠିକ ଭରିବାକୁ ପଡିବ ।
ହୁଁ ଯୋଉ ଏସଆ ଟ ତମେ କାମ କରୁଥିଲ ନା ନାଇ ।
ନାଇଁ ମୁଁ କାମ କରିନି ।
ହଁ ହଁ।
ଏସ୍ ଆଇଆର୍ କାମ ଟା ଟିକେ କଷ୍ଟ ବୋଲି କହୁଛନ୍ତି ସମସ୍ତେ
ସେ ଡାଟା ମାନେ ଏତେ ଇଏ ନୁହ ଏବେ ୱେଷ୍ଟବେଙ୍ଗଲ ଇଲେକ୍ସନ ଗଲା ତମେ ସରି ଚଳିବ ୱଷ୍ଟବେଙ୍ଗଲ ଇଲେକ୍ସନ ହେଲା ଭୋଟର ଲିଷ୍ଟ କେତେ କଟିଗଲା ଜାଣିଥିବେ । ସେଥିରେ ଇଏ ହଁ ହଁ । ତ ମାନେ ଅନର୍ସ କଣ ଥିଲା ମାନେ ଗ୍ରାଜୁଏସନ?
ମୋର ପଲିଟିକାଲ ସାଇନ୍ସ ।
ହଁ ତାହେଲେ ଏବେ ଏତେ ଅପଡେଟ ହଉନି ନାଇଁ? ଏବେ ତ ଇଏ ହେଇଗଲାଣି ।
ଫେରଗୁଡା ଯେତେବେଳେ କମ୍ପିଟେଟିଭ ପାଇ ପ୍ରିପାର ହଉଥିଲେ ସେତେବେଳେ କରେଣ୍ଟଏଫେୟାର ଟିକେ
ହଁ ହଁ ତମ ପଲିଟିକାଲ ସାଇନ୍ସ ଟା ଲାଗିନି ତମ ଦିମାାଗ ଖୋଲିଛି ଟିକେ ମାନେ ଟିକେ ବ୍ରଡ କରିଛି ଲାଗିନି।
ପଲଟିକାଲ ସାଇନସଟା ସବୁ ବିଷୟ ଦେଖ ଦେଖିବାକୁ ଗଲେ ସବୁ ମୁଁ କାହିଁକି ନା ମୁଁ ଯେ ଯେତେବେଳେ ପ୍ଲସ ଟୁ ରେ ପଢୁଥିଲେ ମତେ ଇକୋନୋମିକସ୍ ବହୁତ ଭଲ ଲାଗୁ ଥିଲା ସେ ସମୟରେ ପଟିକାଲ ସାଇନ୍ସ ବି ଭଲ ଲାଗେ ।
ହୁଁ ହୁଁ।
ଆପଣଙ୍କର କଣ ଆର୍ଟସ୍ ଥିଲା ନା? ହଁ ଆପଣ ତ ପଲିଟିକାଲ ସାଇନ୍ସରେ ପିଚ କରୁଛନ୍ତି ହଁ ।
ଆ।
ଆପଣଙ୍କର କୋଉ ସବଜେକ୍ଟ ବେଶୀ ଭଲ ହୁଏ?
ମୋର? ମାନେ କୋଉଠ ପଲଟିକାଲ ସାଇନ୍ସ ମୋର ପସନ୍ଦ ଲଭ ୱାନ ଟାଇପ।
ଆପଣଙ୍କର ସବଜେକ୍ଟ କଣ ଥିଲା?
କୋଉଟା?
ପ୍ଲସଟୁ ପ୍ଲସଟୁ ଥିଲା ଯେଉ ହଉଛି ଇକୋନୋମିକ । କେମିଷ୍ଟ୍ରୀ ହେଇନଥିଲା।ହିଷ୍ଟ୍ରି, ପଟିକାଲ୍ ସାଇନ୍ସ, ଇକୋଏୁଜୁକେସନ୍ ଅପ୍ସନାଲ୍ ଓଡ଼ିଆ। ଏକ ମୁଁ ଜାଣିଲି । ମୁଁ ଏତେ, ମୁଁ ଦିଟା ମାନେ ଫାଲତୁ ସବଜେକ୍ଟ ରଖିଥିଲି, ଅପ୍ସନାଲ୍ ଓଡ଼ିଆ ଏଜୁକେସନ୍।ପୁରା ମୁଁ ପୁରା କହୁଛି ଓ ପୁରା ଓ ଓର୍ଥଲେସ୍ ମାନେ ମୋ ଅନୁସାରେ ବୁଝିପାଇଲେ, ମୁଁ ଯୋଉଗୋଟା ଓଡ଼ିଆ ପେପର ରଖିଥିଲି।ମାର୍କ ସେପାଇଁ ନେଇଯାଇଥିଲି, ମାର୍କ ବି ରହିଗଲା।ସେ ଦେଖାଦବ ମତେ ଲାଗୁଛି ଇୋକୋନମି଼ସ୍ ମୋତେ ପଢିଲି ଗ୍ରାଜୁସନ୍ ମୋ ନିଜ ଆଡୁ, ଆଉ ଅପ୍ସନାଲ୍ ଯୋଟା ସେଟା କିଛି ମୋର, ଓଡିଆ ମାନେ ସେ ଟୋଟାଲ ମାନେ ମତେ ଶିଖିବାର ତ କିଛି ମିଳିଲାନି।ମୁଁ ଯେତିକି ଜାଣିିଲି ଆଉ ମାନେୋରି ହେିକ ସେଟା ଇଏ ଆଉ ଗ୍ରାମରେ କିଛି
ହଁ ଯେ, ସେ କଣ ହୁଏ ଦେଖନ୍ତୁ, ଓଡିଆ ଅନର୍ସ ଯୋଉମାନେ କରିବେ କି ଯୋଉମାନେ ଲେଖକ କିମ୍ବା କବି ହେବାକୁ ଚାହୁଁଥିବେ, ସେମାନେ ଓଡିଆ ପଢିଲେ ତାଙ୍କ ଧର ଓଡିଆ ଜ୍ଞାନ ଟିକେ ଅଧିକ ହବ।ତାପରେ ଆଉ ଓଡିଆ ଟା ଏଇଥି ପାଇଁ ନିଅନ୍ତି, କାହିଁକିନା ଭଲ ମାର୍କ୍ ରୁହେ।ମୋର ବି ତ ଅପ୍ସନାଲ୍ ଓଡିଆ ଥିଲା। ଇକୋ ଏଜୁକେସନ୍ ବି ଥିଲା।ମୁଁ ତ ଏଜୁକେସନ୍ ଟା ମତେ ବହୁତ ଭଲ ଲାଗେ। ପ୍ଲସ୍ ଟୁ ରେ ମୋର ଥିଲା
ହୁଁ ହଁ ହ ଭଲଥିଲା । ହୁଁ ଆ ସେତେବେଳେ ବି ତମ ବେଳେ ବି ମତେ ଲାଗୁଛି ବହୁତ କଷ୍ଟ ବି ଥିବ। ସେତେବେଳେ ଟିକେ ନାଇଁ? ତମେ ଦୁଇ ହଜାର ପନ୍ଦରରେ ହେଇଚ ମାନେ
ହଁ ଦୁଇ ହଜାର ପନ୍ଦର ବ୍ୟାଚ୍ ରେ, ସେତେବେଳେ କଷ୍ଟ ଥିଲା।
ହଁ ହ । ତାହଲେ ସିଟି ଘରିକା ଆଇଡିଆ କିଏ ଦେଲେ?
ସିଟି ଆଇଡିଆ ଟା ଛୋଟ ବେଳୁ।ଘର ଲୋକ ବାପା ବାପା ସବୁବେଳେ କଣ ଅଂହ୍ ହଁ ବଡ ବାପା ଟିଚର୍ ଥିଲେ, ବଡ ବାପା, କିନ୍ତୁ ବା ବା ଟିଉସନ୍ କରନ୍ତି। ଉଁ କିନ୍ତୁ ସେମତି କିଛି ଗମେଣ୍ଟ ଜବ୍ କରିନାହାନ୍ତି। ହୁଁ, ଆଉଉଁ ଛୋଟ ବେଳୁ କଣ କି, ଯେତେବେଳେ ମାନେ ଆମର ଆଉ ଛ ପାଞ୍ଚ ଛଅ କିଲୋମିଟର ଥିଲା ସିଟି ସ୍କୁଲ୍ ଟା। ଯେତେବେଳେ, ଯେତେବେଳେ ଛୋଟବେଳେ ବ ଯାଉ ଆମେ, ତ ସେଇ ବାଟ ଦେଇକି ଯାଉ। ସେତେବେଳେ ସମସ୍ତେ ଚାନ୍ତି, ଯେତେବେଳେ ବାପା ସବୁବେଳେ ସେଇ ସ୍କୁଲକୁ ଦେଖେଇକି କୁହନ୍ତି କଉଛି ତୁ ବହୁତ ପାଠ ପଢିଲେ ଏଇ ସ୍କୁଲ ରେ ଆସିକି ପଢିବୁ।ତ ମୋ ମାଇଣ୍ଡରେ ଛୋଟବେଳୁ ହିଁ ମୁଁ ବେସି ପାଠ ପଢିବି ଆଉ ଏଇ ସ୍କୁଲରେ ଆସି ପଢିବି।
ଓହୋ ତାମାନେେ ଡିଲ୍ ମାନେ ଯୋଉ କଲେଜ ଚାହୁଛ ସବୁ ପାଇଯାଇଛ ନା, ମାନେ କିଛି ଆଉ ବି ଫାଙ୍କା
ହଁ ନାଇଁ ମୁଁ, ହଁ, ପାଇଯାଇଛି ସବୁ। ବୁ କଲେଜ କିନ୍ତୁ ଟିକେ ଉଁ ଯୋଉ ପ୍ଲସ୍ ଥ୍ରୀ ଟା ମ ମତେ ମୋ ସାଙ୍ଗ ମାନଙ୍କ ସହ କରିବାର ଇଚ୍ଛା ଥିଲା ପ୍ଲସ ଥ୍ରୀ। କିନ୍ତୁ ଯେହେତୁ ସିଟି ହେଇଗଲା
ହଁ ହଁ ହଁ।
ପ୍ଲସ ଟୁ ପରେ, ମୁଁ ପରେ ପ୍ଲସ୍ ଟୁ କଲେ ତମ ସାଙ୍ଗମାନେ ପ୍ଲସ ଥ୍ରୀ କଲେ । ଆଁ ତ ସେ କଲେଜ ଲାଇଫ୍ ଟା, ଉଁ ବଞ୍ଚି ହେଲାନି ଆଉ ।ମାନେ ଏଞ୍ଜୟ୍
ଓହ ସେ ଯାହା ହେଲେ ଜୁନିୟର ପିଲା ସେ ଏତେ ଏତେ କମ୍ଫର୍ଟ ଲାଗିିନଥିବ ବି।
ହୁଁ।
ହଁ ରଗୁଲର ଯନ୍ତି ନା ରଗୁଲର ଗ୍ରଜୁ
କୋଉଠିକି କଲେଜ?
ଗ୍ରାଜୁଏସନ୍ ହଁ।
ଗ୍ରାଜୁଏସନ୍ ତ ମୁଁ ଡିଷ୍ଟାନ୍ସ ମୋଡରେ କଲି ନା ଇଗ୍ନୋର କରିଥିଲି। କେବଳ ପରୀକ୍ଷା ଦେବାକୁ ହିଁ ଯ ହୁଁ କାହିଁକି ନା ଆଉ ସିଟି କଲା ପରେ ପୋଷ୍ଟିଂ ବାହାରିବ ଜବ୍ ଫବ୍ ଏସବୁ କୁ ଦେଖିଲା ବେଳକୁ ତ ରେଗୁଲାର ରେ କରିହଲା।
ଭଲ ହୁଁ ହଁ। ମୁଁ ସେ ମୋରଉ ପିଜି ପିଚଡି କରିବା ଏ ମୋର ଇଛା ଅଛି ବୁଝିପାଇଲେ ହଁ ପି ଏଚ ଡି କଲା ବଳେ ସେଥିପାଇଁ ବିଡ଼ି ଟେ କାଟିଦବା କାରଣ କ ମାନେ ପିଜି ତ ଅପସନ ଖୋଲିଯିବ ପ୍ଲସ୍ ଟୁ ପିଲାଙ୍କୁ ପଢେଇବା ପାଇଁ ମାନ ସ୍କୁଲ ଟିଚିଂ ପାଇଁ ଖୋଲିଯିବ ମାନେ ଏ ପିଜି ଅଛିି ଇଆଡ଼େ ନେଟ କି ଜେର ଥିବ ଲେଚ ରେ ବାହାରିବ ସେଥିପାଇଁ ବିଡ଼ିଟା ଇଚ୍ଛା ଅଛି ଡିଷ୍ଟାନ୍ସ ମୁଁ ଖୋଜୁଛି କଣ ଓଡିଶାର ପଇସା ଦେଇଥିବୁ ଯିବୁ ଖାଲି ଏକ୍ଜାମ ଦବୁ ଆସିବୁ ସେ ସେମିତି ନାଇଁ ହ୍ୟାଲୋ।
ମାନେ କଣ୍ଡକ୍ଟ ପି ଏଚ ଡି
ନାଁ ଆପ ତ ପି ଏଚ ଡ଼ି ଅଛି ଇଛା ଅଛି ଦେଖ ହ ହଁ। ହଁ ପି ଏଚ୍ ଡ଼ି ମୋରେ ଇ ମୋର ମାନେ ପି ଏଚ ହଁ ହଁ।
ହଁ ମୁଁ କହ ଆପଣ ବିଏ କଥା କହୁଛନ୍ତି ତ? ବିଡ଼ିରେ ସେମିତି କିଛି ନାହିଁ କି ଓ ରେ କିଛି ଅଛି ସେ ଯୋଉଠି ଡିଷ୍ଟାନ୍ସ
ହଁ ହୁଁ ହ। ଇଛା ଅଛି କ ଫିଜିଟ ହେ ଅପସନ ଖୋଲିଯିବ ହ